ଜୟ ଜଗନ୍ନାଥ କଣ ଖବର?
ହଁ ସେମିତି ବେଶ ଭଲ ଅଛି ଆପଣଙ୍କର କଣ କେମିତି କଣ ଦେହ ପା କେମିତି କଣ ଅଛି?
ମୁଁ ଠିକ୍ ଅଛି।
ଆଚ୍ଛା ଆଚ୍ଛା।
ଆପଣଙ୍କର ଆଜି ରେଷ୍ଟ ଦିନ?
କଣ କହିଲେ ଆଉ ଥରେ କୁହନ୍ତୁ?
ଆପଣଙ୍କର ଆଜି ରେଷ୍ଟ ଦିନ ରେଷ୍ଟ?
ହଁ ରେଷ୍ଟ ତ ଆଉ ହଁ।
ନା ଆପଣ ଯାଇଥିଲେ ଆଜି କୁଆଡେ ଚଲାବୁଲା ପାଇଁ?
ଶୁଭାଯାଉନି ଆପଣଙ୍କ କଥା ବହୁତ୍।
ମୁଁ କହିଲି ଆପଣ ଚଲାବୁଲା କରିବାକୁ କୁଆଡେ ଯାଇଥିଲେ କି?
ନା ଆଜି ସେମତି କିଛି ଯାଇନି ହଁ କିଛି କାମରେ ଯାହା ବାହାରେ ଟିକେ ଚଲାବୁଲା କରିଦେଇଛି ଆଉ।
କୁଆଡେ କଣ କାମ କରିବାକୁ ଯାଉଛନ୍ତି?
କଣ କହିଲେ?
କଣ କାମ କରିବାକୁ ଯାଉଛନ୍ତି ଆପଣ?
ସେମତି କିଛି ନାହିଁ ଘର ସଉଦା କାମରେ ଟିକେ ଯାହା ବାହାର ପାଖ ଦୋକାନକୁୁ ଯାଇଥିଲି ଗ୍ରୋସରୀ ଦୋକାନରୁ ଆଣିବା ପାଇଁ। ସେଇଥିରେ ଚଲାବୁଲି ହେଇଛି ଟିକେ ନାକୁ।
ଆଉ ଆପଣ ସ୍ୱରାଜ୍ କୋ ସହିତ ଜିମ୍ ଯାଉନାହାନ୍ତି?
ନା ନା।
ସେ ତ ଜିମ୍ ଯାଉଛନ୍ତି ବୋଧେ ନା କଣ?
ହଁ ସେ ଯାଉଛନ୍ତି ମତେ କହିଥିଲେ।
ତ ସେ ଏପର୍ଯ୍ୟନ୍ତ ହାଡ ବାଇ ହେଇ କାଇଁ ଅଛନ୍ତି ଯଦି ଜିମ୍ ଯାଉଛନ୍ତି?
କେଜାଣି ହେଇପାରେ କିଛି ଘରେ ବଦ ଅଭ୍ୟାସ କରୁଥିବେ।
ଓହୋ। ହାତରେ ଖେଳ କରୁଛନ୍ତି ବୋଧେ ସିଏ ଜିମ୍ ରେ?
ନିଶ୍ଚୟ ନିଶ୍ଚୟ।
ଓହୋ ସେଥିପାଇଁ ଆଉ। ମୁଁ କହିଲି ସେ ତ ନିୟମିତ ଭାବରେ ବ୍ୟାୟାମ କରୁଛନ୍ତି। ତ ଏତେ ପତଳା କାଇଁ ହୋଇଛନ୍ତି ମଧ୍ୟ ଆମିଷ ମଧ୍ୟ ଖାଉଛନ୍ତି ତ ତାଙ୍କର ତ ଓଜନ ଅଧିକା ହବା କଥା ଆମଠୁ। ମୁଁ ଦେଖିବାରେ ଯେତିକି ବଡିରେ ଦେହର ସ୍ଵାସ୍ଥ୍ୟ ପ୍ରତି ଯେ ଯତ୍ନ ନେଉଛନ୍ତି ମୁଁ ଦେଖିବାରେ ପ୍ରୀତମ ବାବୁ ତାଙ୍କର ବଡି ହାଇଟ୍ ହିସାବରେ ଓଜନ ଠିକ୍ ଅଛି ମୋଟା ଅଛନ୍ତି।
ନିଶ୍ଚୟ। ଏମିତିରେ ବି ଶାକାହାରୀ ମଣିଷ।
ମୋଠୁ ତୁମଠୁ ସାଇ ସ୍ୱରାଜ ବାବୁଙ୍କଠୁ ସିଏ ମଧ୍ୟ ଜିମ୍ ଯାଉନାହାନ୍ତି କିନ୍ତୁ ତାଙ୍କର ବଡି ଦେଖିଛ? କେମତି ରଣା
ହଁ ତାଙ୍କର ବଡି ଷ୍ଟ୍ରକ୍ଚର ଟା ବହୁତ ବଢ଼ିଆ।
ଆଉ ସେ ମଧ୍ୟ ମୁଁ ଶୁଣିଥିଲି ଯେ ସେ ବଡି ଦେଖି ଲୋକ ତାଙ୍କୁ ଅ ଏଥରକ ହଁ ଏମ୍ ଏ ଲେ ଏମ୍ ପି ପାଇଁ ବି ଇଏ ଦଉଥିଲେ।
ଆଚ୍ଛା ଆଚ୍ଛା କାଇଁ ମତେ ସିଏ ଖୁସି ଖବର ଜଣେଇନାହାନ୍ତି ପୀତମ୍ୱର ବାବୁ।
ଓ ଆପଣ ସେ ଆମ୍ବ ବି ଖାଉଥିଲେ ନାଲି ଆମ୍ବ।
ଆଚ୍ଛା ଆଚ୍ଛା ତାର ତାହାଲେ ଏମ୍ ଏ ଲେ ଏମ୍ ପି ଏମିତି ରେ
ହଁ।
ଆଉ ସକାଳୁ କଣ ଭୋଜନ କରୁଛନ୍ତି ଆପଣ?
ଭୋଜନ ମୁଁ ତ ସକାଳେ ବିଟ୍ ରୁଟ୍ ପିଉଥିଲି। ତାପରେ ମୁଗ ଖାଇଲା ପରେ ହେଇଥିଲା ରୁଟି ଆଳୁ ଭଜା।
ଆଚ୍ଛା ଆଚ୍ଛା ଯେହେତୁ ଭଲ ଖାଦ୍ୟ ଖାଉଛନ୍ତି ଆପଣ ଆମକୁ ତ ସେତିକି ମିଳୁନାହିଁ।
ଆପଣଙ୍କର ସେଇଠି ମୁଗ ଆପଣ ମୁଁ ମୁଁ ମୁଁ ମତେ ବି ମିଳୁନାହିଁ ତ ମୁଁ କୋଡିଏ ଟଙ୍କା ଦେଇ ବାହାରୁ କିଣି ଆଣି ଦଉଛି ସେଟା ଦିଦିନି ପଳଉଛି ଦିଦିନି କହିବା ଗଲେ ସକାଳେ ଥରେ ଖାଇ ଦଵଜଦି ସନ୍ଧ୍ୟାବେଳେ ବି ପଳେଇବ କୋଡିଏ ଟଙ୍କାରେ ସଫିସିଣ୍ଟ ଦଉଛନ୍ତି।
ସ ତାହେଲେ ମୁଁ ବି କିଣିକି ଆଣିକି ଖା।
ଯୋଉ ଝାଲ ମୁଡି ବାଲା ବିକୁଛନ୍ତି ତାଙ୍କ ପାଖରେଥିବ ମୁଗ ଅ ବୁଟ, ସବୁ ଚଣା, ଏମିତି ସବୁ ବିକୁଛନ୍ତି ମିଶେଇକି କାକୁଡି
ଆଚ୍ଛା ଆଚ୍ଛା।
ସେଟା ବି ଆଣିପାରିବେନି ବର୍ତ ବନେଇବାକୁ ଟାଇ ସମୟ ହଉନି ଏତେ ସବୁ ଜିନିଷ ଆଣିକି ବତୁରେଇକି ବାନ୍ଧିକି। ଗଲା ବେଳକୁ ତ ସେ ବା ଆଣୁଛନ୍ତି ତ କୋଡିଏ ଟଙ୍କା ଦେଇକି ଯେତିକି ଦଉଛନ୍ତି ଗୋଟେ ଗିନା ଫୁଲ ହେଇଯିବ ଛୋଟ ଗିନାରେ ଫୁଲ।
ହ।
ସେଥିରେ ଆପଣଙ୍କ ଗୋଟେ ଦିନର ଫାଇବର ବି ଗୋଟେ କଁ ପ୍ରକାର କଂପ୍ଲିଟ୍ ହେଇଗଲା ଯଦି ଚିଆ ସିଡ଼ି ମଞ୍ଜି ଖାଇ ପାରୁନ ତ ଗୋଟେ ପ୍ରକାର ଫାଇବାର ବି ଗୋଟେ କମ୍ପ୍ଲିଟ୍ ହେଇଗଲା।
ଆଚ୍ଛା ଜହାର ଖା।
ତ ସକାଳେ ତମେ କଣ ଖାଇଥିଲ?
ସକାଳେ ମୁଁ ଛତୁଆ ଟିକେ ଖାଇଥିଲି ତାପରେ ଟିକେ ମୋର ଚା ଅଭ୍ୟାସ ଟା ଟିକେ ଅଛି ତ ଚା ଟିକେ ପିଇଥିଲି ଆଉ।
ସେ। ଚା କେତେ ପିଉଛନ୍ତି କେ ଡେଲି ପିଉଛନ୍ତି ଚା?
ଡେଲି ନାଇଁ ଡେଲି ନାଇଁ ମାନେ ସେଇ ୱିକରେ କହିବାକୁ ଗଲେ ଚାରିଥରଆଉ।
ତ ଚାହା ଆପଣ ଖାଲି ପେଟରେ ପିଉଛନ୍ତି ନା କେମିତି କଣ?
ନାଇଁ ନାଇଁ ଖାଲି ପେଟରେ ନାଇଁ ତ ଆଗେ ଛତୁଆ ଖାଇଦଉଚି ତାପରେ ପାଣି ପିଇଦେଇକି ତାପରେ ଦଶ ପନ୍ଦର ମିନିଟ୍ ପରେ ଚା ପିଉଛି ଆଉ ବହୁତ କମ ବି ପିଉଛି ତଣ୍ଟି ଓଦା ହେଲା ଭଳିଆ।
ଆମ ଦେହକୁ ଯେତିକି କାର୍ଫିନ୍ ଦରକାର ସେତିକି କାର୍ଫିନ ଆପଣଙ୍କୁ ମିଳୁନାହିଁ ଚାହାରୁ ପ ଅ ମାନେ ଅଧିକା ତେଲ ଖାଇଲେ କମ ଖାଇଲେ ତେଲ ଭଲ ବ ଦେହ ପାଇଁ ଯେତିକି ଦରକାର ଅଧିକା ତେଲ ଖାଇଲେ ଭଲ ନୁହଁ। ତ ଚାହରେ ମଧ୍ୟ ଯେତିକି ଆମ ଦେହକୁ ଦରକାର କାଫିନ ର କ୍ଵାଣ୍ଟିଟି ତାଠୁ ଅଧିକା ଆପଣ ପିଇ ଦଉଛନ୍ତି ଗୋଟେ କପ୍ ଚାହାରେ ଜାଣିଛନ୍ତି ଆପଣ? ଦେଢଶହ ରୁ ଦୁଇଶହ ମ କ୍ୟାପିନ ରହୁଛି। ଚାହା କଫି ତା ବଦଳରେ ଆପଣ
ଖରାପ୍।
କଫିଟା ସ୍ଵାସ୍ଥ୍ୟ ପାଇଁ ବି ଖରାପ କହିବାକୁ ଗଲେ ସେଟା ବାକି ବେଶୀ କ୍ୟାଫିନ ରହୁଛି ଯେତିକି ବଡିକି ଦରକାର ସେତିକି ଆମେ ପିଉ ନାହିଁ ନା ବହୁତ ସାରା ଲୋକ ତା ସହିତ ମିଶେଇକି ପିଉଛନ୍ତି ବହୁତ ସାରା ଜିନିଷ ଆପଣଜଦି ଅଳ୍ପ କମ କ୍ଵାଣ୍ଟିଟି ରେ ଖାଇବେ ତ ଠିକ ଅଛି କିଛି ଇଏ ନାହିଁ ଚାହା କିନ୍ତୁ ଭଲ ନୁହେଁ। କଫି ବି ମାନେ ଯେମାନେ ଡେଲି ଯଦି ଆପଣ ପିଉଛନ୍ତି ୱାନ୍ସ ୱିକଲ ଥରେ ଦିଥର ଯେମିତି ତମର ହେଭି ରନିଂ ରହୁଛି କି କିଛି ବ୍ୟାୟାମ କରୁଛନ୍ତି ହେଭି। ତ ଆପଣ ସେଇଟା ପିଇ ପାରିବେ ବାକି ଡେଲି ଯେହେତୁ ଆମ ଘରେ ଯେତିକି ଆମର ଯେତିକି ବୁଢାବୁଢ଼ୀ ଲୋକ ହେଲେ ସମସ୍ତେ ତ କିଛି ବ୍ୟାୟାମ କରୁନାହାଁନ୍ତି ଖାଲି ବହୁତ କମ ଚାଲାବୁଲା କରୁଛନ୍ତି ତ ସେମାନଙ୍କ ପ୍ରତି ଚାହା ଭଲ ନୁହେ ଯଦି ତମେ ନିୟମିତ ଭାବରେ ବ୍ୟାୟାମ କରୁଛ ତ ଚାହା ଅପେକ୍ଷା ଅ ଖାଲି ପେଟରେ ଚାହା ପିଇଲେ ବି କ୍ୟାଫିିନ ପିଇଲେ ଭଲ ନୁହଁ ଆପଣ ଦେଖିଥିବେ ଯେ ଏଠି ଆମେ ଦୌଡା ଦୌଡିକି ଯେତିକି ବି ଯାଉଛନ୍ତି ଲୋକ ହେଲା
ଆଜ୍ଞା।
ତ ସେମାନେ କଣ ଟି କିଛି ଓହ ତା ପୂର୍ବରୁ ବ୍ୟାୟାମ କରିବା ପୂର୍ବରୁ କିଛି ଟିକେ କଣ ଅ ଆମର ଖଜୁରୀ ହେଲା କି ମ ଫାଇବର ହେଲା କିଛି ଟିକେ ଖାଉଛନ୍ତି ତାପରେ ୱାର୍କ ଆଉଟ୍ କରିଲା ପରେ କି ତା ପୂର୍ବରୁ ଅଧଘଣ୍ଟେ ପରେ କ କଫି ଚ ହେଲା କି ଅଲଗା କିଛି ଏମାଉଣ୍ଟ ର କ୍ୟାଫିନ୍ ହେଲା ନଉଛନ୍ତି। ତ ତମେ ରେଗୁଲାର ପିଉଚ ତମକୁ ଯେତିକି ବଡି କୁ କ୍ୟାଫିନ ଦର ତ ରେଗୁଲାର ଆମେ ଯଦି ପିଉଛେ ଚାହା। କଫି ତା ବଦଳରେ ଆମେ ରିପ୍ଲେସ କରିକି କିଛି ବି ପିଇପାରିବା ଯେତିକି ଆମ ବଡିକୁ କ୍ୟାଫିନ୍ ଦରକାର ଚାଳିଶ ମିନିମମ୍ ଚାଳିଶି ମିଲିଗ୍ରାମ୍ ଦରକାର ଏମ୍ ଜି ଆମକୁ କ୍ୟାଫିନ୍ ଦରକାର। ଡେଲି ବଡିକୁ ଏନର୍ଜେଟିକ୍ ରଖିବା ପାଇଁ। ତ ଚାହା ଯେତେବେଳେ ପିଦଉଛି ଅଧିକା ରହୁଛି ତା ଦେହେରେ।
ଠିକ୍ ଅଛି ମୁଁ ଭଦ ଅଭ୍ୟାସଟାକୁ ବନ୍ଦ କରିବାକୁ ଚେଷ୍ଟା କରିବି ଆ
ଆଉ ବାହାର ଖାଦ୍ୟ ଖାଇଲେ ବି କିଛି ଅସୁବିଧା ନାହିଁ ବାକି ଆମକୁ ନିୟମିତ ଭାବରେ ବେଶୀ ନାହିଁ ସେଇଟା ତ ସମସ୍ତଙ୍କର ହୁଏ ଖାଇବାଟା ମେନ କଥା ଖାଇବାକୁ ଆମର କଣ୍ଟ୍ରୋଲ କରିବାଟା ବୋହୁତ କଷ୍ଟ ରହୁଛି। ଟିକେ କଣ ବାହାର ଜିନିଷ ଦେଖିଲେ ହଁ ନାଇଁ ଇଚ୍ଛା ହଉଛି ଖାଇବା ପାଇଁ ତ ସେଟା କଣ୍ଟ୍ରୋଲ କରିକି ଆମେ ବେଶୀ ନାଇଁ ନ ହଉ ବେଶୀ ନହେଲେ ବି ସପ୍ତାହକୁ ଥରେ ଆମେ ଖାଇପାରିବା ବାହାର ଜିନିଷ ଯୋଉଟା ବି ତମ ପ୍ରିୟ। ସପ୍ତାହ କୁ ଗୋଟେ ଦିନ ଥରେ ରାତିରେ ହଉ କି ଦିନରେ ହଉ।
ସେଥିପାଇଁ କିଛି ମୁଁ ଖାଉବି ନାହିଁ। ନା ଗୁପଚୁପ୍ ଚାଟ ଏପଟ ସେପଟ ମୋ ପାଖରେ ଏତେ ପଇସା ବି ନାହିଁ ବାହାର ଜିନିଷ ଖାଇବାକୁ। ତମର ସେ ଘରେ ହିଁ ଯାହା ସବୁ ଖାଇବା ମୋର ପେଟରେ ତେଲ ଜିନିଷ ଡେଲି ପଡୁହିନାହିଁ।
ବାକି ଏବେ ମୁଁ ଜାଣିିନଥିଲି ଆମ ଘରେ ତେଲ ରେ ଆମ ଯେହେତୁ ଗୋ ଗ୍ରୋସରି ଦୋକାନ ଆମର ସାନ ଦାଦ ଙ୍କର ଅଛି ତ ସେଇଠୁ ଆମର ତେଲ ଆସିକି ରୋଷେଇ ବାସ ହୁଏ। ମୁଁ ବି ଜାଣି ଯେତେବେଳେ ବି କରେ ସପ୍ତାହ ଥରେ ପନିର ଲାଗି କିମ୍ବା। ସେଟା ମୁଁ ତେଲରେ ସବୁବେଳେ କରେ ମୁଁ ଯଦି ଯାନ୍ତି ଯୋଉମାନେ ଆପଣଙ୍କୁ ଯା କୋଉ ତେଲ ଆପଣଙ୍କୁ ଲାଗୁଛି ବେଶୀ ହାନିକାରକ ଦେହ ପ୍ରତି।
ଅର୍ଚନା କୁ ଛାଡ଼ିଦେଲା ଯେତିକି ଅ ଅଡିନାରୀ ସବୁ ଅଲଗା ଅଲଗା ଅଛି।
ନା ହେଇଗଲା ଫର୍ଚୁନ ନୁହଁ ପର୍ଚୁନ କୋଉ ତେଲ ସେଇଟା ଆସୁଚି?
ଆପଣଙ୍କର ଟେନି ଆସୁଛି ମଷ୍ଟାର୍ଡ ବି ଆସୁଛି।
ସୂର୍ଯ୍ୟମୁଖୀ ତେଲ ଆଉ ସୋର୍ଷ ତେଲ।
ହଁ।
ତ ଆମେ ଯୋଉଟା ମୁଁ ଜାଣିନଥିଲି। ହଁ ତ ସେଇଟା ବାକି ଆମର ଯୋଉ ଆପଣ ଚିପ୍ସ ଖାଉଛନ୍ତି ଲେ ଲେସ୍ କୁର କୁ କୁରକୁରି ଚି ଚୀପ୍ସ।
ହଁ।
ସେଥିରେ କଉତେଲ ବ୍ୟବହାର ହେଉଛି?
ରି ରିଫାଇନ ହେଉଥିବ ବୋଲି ଭାବିଲି ରିଫାଇନ ହି ହେଉଛି।
ନା ନା ସେଥିରେ ହଉଛି ପାମ ଅଏଲ ତିଆରି ହଉଛି ପାମ ହଁ ପାମଲିନ୍ ତେଲ ସେଇଟା ସବୁଠୁ ହାନିକାରକ ସ୍ୱାସ୍ଥ୍ୟ ପ୍ରତି ଚର୍ବି ଅଧିକା ବଢ଼େଇଥାଏ କୋଲେଷ୍ଟ୍ରୋଲ୍ ବଢେଇଥାଏ। ସନଫ୍ଲାର ଅପେକ୍ଷା ସବୁଠୁ ଭଲ ତେଲ ଯଦି ଆପଣ ନିଜେ କହିବେ। ତ ଖାଇବାରେ ମୁଁ ଯେତିକି ଜାଣିଛି ଟପ ରେ ରହୁଛି ବେଶୀ ଦାମିକା ହେଇଯାଉଛି ତ ଆମ ପାଇଁକା। କିଣିବାଟା ଅସମ୍ଭବ ଅଲିଭ ଅଏଲ ଖାଇଲେ ଭଲ ବେଶୀ ତା ଧେରେ। ଅ ଫ୍ୟାଟ ମାତ୍ରା ରହୁନି ତାପରେ ଆମର ଯେତିକି କମ ରେ ଯଦି ଖାଇବା ସୋରିଷ ତେଲ। ସୋରିଷ ତେଲରେ ଖାଇଲେ ସେଇଟା ଚର୍ବିରେ ଜମିକି ରହିବନି। ଚର୍ବି ହଉ ପ ପରିମାଣରେ ଇଏ ହବନି ଆଉ ସବୁଠୁ ହାନିକାରକ ହଉଛି ପାମଲିନ୍ ଅଏଲ ତାପରେ ରିଫାଇଣ୍ଡ ଅଏଲ ମୁଁ ଜାଣିନି ଯେ ଯେତେବେଳେ ବି କରେ ସବୁବେଳେ ଆମର ତେଲ ଆସେ ତ ତେଲ ଆମର ଡବାରେ ରଖା ହୁଏ ତ ମୁଁ ପ୍ୟାକେଟ କେବେ ଦେଖିନି ପ୍ରଥମଥର ଯେ ଯେତେବେଳେ ମୁଁ ତେଲ ସରିଯାଇଥିଲା ଘରୁ ମୁଁ ଆଣିଥିଲି ତେଲ ଆମ ପାଖ ଦୋକାନରୁ ଆମ ନିଜ ଲୋକ୍ ପର୍ ପାଏ ଦାଦାଙ୍କର। ସେଟା ପାମଲିନ ଅଏଲ୍ ମୁଁ କହିଲି ଆରେ ପାମଲିନ ଅଏଲ୍ ରେ ଆମର ସବୁବେଳେ ରୋଷେଇ ହୁଏ। ମୁଁ ଜାଣିନଥିଲି ସର୍ଯ୍ୟମୁଖି ବି ପାମଲିନ ଅଏଲ।
ଆଛା ଆଛା।
ହଁ ବେଶ ଭଲ ମୁଁ ବି ଦେଖିବା ଟ୍ରାଏ କରିବା ତ ତାର ଡର ଅଧିକା ହେଲା କମ
କାହାର ପାମଲିନ୍ ତେଲ।
ହଁ
ସେଇଟା ଶସ୍ତା ସେ ଯୋଉ ସମସ୍ତେ କିଣିକି ନେଉଛନ୍ତି ମୁଁ ଜାଣିନଥିଲି ମୁଁ ପ୍ରା ପ୍ରଥମ ଥର ଜାଣିଲି ଯେହେତୁ ତାପରେ ମୁଁ ଘରେ ବି ମଧ୍ୟ କହିଲି ଏଇଟା ମୁଁ ଜାଣିନଥିଲି ଆମର ଏବେଟଠୁ ପାମୋଲିଲିନଲ୍ ୟୁଜ୍ କରାଉଛି ଯେହତୁ ସେଟା ଶସ୍ତା ଆଉ ସୂର୍ଯ୍ୟମୁଖୀ ତେଲ ଫର୍ଚୁନ ଫର୍ଚୁନ ସବୁ ଅଧିକା ସେଇ ଯୋଉ ପ୍ୟାକେଟ୍ କିଣିବା ପୂର୍ବରୁ ଦେଖିକି ଜାଣିବ ରି ରିଫାଇଣ୍ଡ ସନ୍ଫ୍ଲାୱାର ଅଏଲ କି ରଫାଇଣ୍ଡ କାମଲିନ୍ଏ କଣ ଲେଖାହେଇଛି ସନ୍ଫ୍ଲାର ଅଏ୍ ଟା ପାମୋଲିନ ଅପେକ୍ଷା ଭଲ ବାକି ଆମେ ଯଦି ଯୋଉଟା ଛଣାଛଣି ଯେହେତୁ ଆମେ କରଛେ ତ ସନ୍ଫ୍ଲୱାର ଅଏଲ୍ ବ୍ୟବହାର କଲେ ଭଲ ଆଉ ଯଦି ଅଳପ ତେଲ କରି ଭଜାଭୁଜି କରଛେ ତ ନିହାତି ଭାବରେ ଆମେ ସୋରିଷ ତେଲ ପକେଇକି କରିବା
ଆଚ୍ଛା ଆଚ୍ଛା ଏଥର ନି୍ଚୟ ଆପଣ ଗ୍ରସର ଦୋକାନ ଗଲେ ବୁଝିକି ସେଇ ତେଲଟି ମୁଁ ନେଇକି ଆସିବି
ଆପଣ ଆବାସ ଟିକେ କମ ଶୁବା ଯାଉଛି
ହଁ ମୁଁ ସେଇ ବ୍ଲୁଟୁଥ କନେକ୍ଟ କରିଛି ତ ସେଥିପାଇଁ
ଓହୋ ଯେହେତୁ ସେବେ ସମୟ ହେଇଗଲାଣି
ଠିକ୍ ଅଛି ତମ ବିଦାଇ ନବା ଅଛିିକ୍
ହ ଠିକ ଅଛି ରହିଲି।